ହ୍ୟାଲୋ।
ଉଁ।
କହିଲି ଏମିତି କଅଁ ହଉଛି ମୁଁ କିଛି ବୁଝିପାରୁନି।
ମାନେ?
ଆରେ ସିଏ ଯୋଉ ଆଉ ଜଣେ କଲ୍ କରିଥିଲେ ମୁଁ ତା ସିଏ ମତେ କଲ୍ କରିଥିଲେ ମୁଁ କାଲି ତାଙ୍କ ସହିତ କଥା ହେଇଥିଲି ମୁଁ କିନ୍ତୁ କଲ୍ କରିନି ହେଲେ ସେ ତାର ଗୋଟେ ଗୋଟେ ଆଡ ହେଇ ହେଇକା ପଳଉଛି। ମୁଁ ବିନା କଥା ହବାରେ ଜିରୋ ଜିରୋ ହେଇକି ଆଡ ହେଇକି ପଳଉଚି।
ହୁଁ ହୁଁ।
ତମୁକୁ କଲି।
ଉଁହୁଁ ମୋର ତ ମୋତେ ସେ କହିଲେ କି ଏମିତି ଯେ ମୁଁ ଏଥିପାଇଁ ଆଜି ଦିନଟାକ ବସିକି କରୁଛି ଆଉ।
କଁ କହିଲେ?
ଏଁ କହୁଚନ୍ତି କି କାମଟା ବନ୍ଦ ହେଇଯିବ ବୋଲି ଏଇଭଳିଆ କହୁଛନ୍ତି।
ଅଁ ହଁ ସେଥିପାଇଁ ଏମିତି କଣ ହଉଛି ବୋଧେ ମୁଁ ଜାଣି ପାରୁନି। ହଉ ଦେଖିଆ କଁ ହଉଛି ଆଉ। ଏଇ ଆପ୍ ଟା ତମକୁ ଠିକ୍ ଠାକ୍ ଲାଗୁଛି ନା।
ସେମିତି ଲାଗୁଛି ତମ ମାମୁଁ ଝିଅଅରିଆ ଏମାନେ କରୁଛନ୍ତି ନା ସେଥିପାଇଁ ଲାଗୁଛି ଠିକ୍।
ଉଁ। ଆଉ ପେମେଣ୍ଟ ଆସିଲାଣି।
ନାଇଁ ଏବେ ତ କରୁଛି।
କଣ କହୁଥିଲ ଗୋଟେ ମୁଁ ଗୋଟେ
ମୁଁ କହିଲି ମୁଁ ଆଉ ଗୋଟେ ଇଏରେ କରୁଥିଲି ଯେ କିନ୍ତୁ ମାନେ ସେଥିରେ ଫାଷ୍ଟ ପଇସା ମୋଠୁ ନେଇଥିଲେ।
ଉଁ ହୁଁ ଅନୁଦୀପ ଫାଉଣ୍ଡେସନ।
ନା ନା। ରିଚିଣ୍ଡ୍।
ଅ ହ।
ହୁଁ।
ନା ସେମତି ତ କିଛି ପଇସା ଫଇସା ନଉନାହାନ୍ତି କଣ ଟିକେ ନଉଥିବେ ମୁଁ ବି ଜାଣିନି ଠିକ୍ ସେ।
ସେଇଥିରେ ମାନେ ପିଲା ଜଏନ୍ ହେଲେ ମାନେ ମାନେ ମାନେ ଦେଖ ମୁଁ ଯଦି ସେଇଥିରେ ଏନେ ଜଏନ୍ ହେଇଛି। ତାପରେ ସେ କାମଟା ଯଦି ଇମ୍ ମାନେ ମୁଁ ଷ୍ଟାଟସ୍, ଷ୍ଟୋରି ପକେଇବି ସେଥିରେ ପିଲାମାନେ ଦେଖିବେ କି ନାଇଁ ଏ ପିଲାଟା କଣ ପାଇଁ ପକଉଚି ସେମାନଙ୍କର ଇଣ୍ଟରେଷ୍ଟ ହେବ ତାପରେ ସେମାନେ ଯଦି ଯଦି ମୋ ଆଇଡ଼ରେ ଜଏନ୍ ହେବେ ତାହେଲେ ମୋର ତାପରେ ଇନକମ୍ ଟା ହବ ସେଇଭଳିଆ ମୁଁ ଫାଷ୍ଟ ଯେତେବେଳେ ଫାଷ୍ଟ ଫାଷ୍ଟ ଜଏନ୍ କଲି ମୋ ସାଙ୍ଗ ଗୋଟେ ଜଏନ୍ ହେଇଥିଲା ମୋର ଆସିଥିଲା ପଇସା, ସେ ଥରେ ହିଁ ଆସିଛି ତାପରେ ମୁଁ ଆଉ ସେଥିରେ ଧ୍ୟାନ ହିଁ ବେଶି ଦଉନି।
କେତେ ଟଙ୍କା ଆସିବ?
ଚାରିଶ ଆସିଥିଲା।
ଅହ ଯେତେ ଯେତେ ପିଲା ଆଡ୍ ହେବେ ସେତେ ସେତେ ଚାରିଶଅ ଆସିବ।
ହଁ।
ହ ଏଇଥିରେ ବି ତ ସେମିତି ଥିବ।
ନା ଏକ କଥା ମୁଁ ଯନ
ମୁଁ ବି ଜାଣିନି ବିଷୟରେ ଟିକେ ଭଲସେ କିଛି ଜାଣିନି।
ମେ ଆମେ ଟପିକ ଉପରେ ଗୋଟେ କଥା ହେବା ଆଉ। ଏଠି ଏମିତି ସବୁ ମାନେ କଥା
ହ ଆଚଛା ଆଚ୍ଛା ହଁ ମୁଁ ଜାଣିଛି ଯେ ମର ପୁଣି କଥା ହେଇଗଲି।
ହୁଁ।
ମୁଁ କହିଲି କି ମୁଁ ଆଜି ପରିବା ପାଇଁ ଯାଇଥିଲି।
ହୁଁ।
ମାନେ ମୁଁ କେବେ ପରିବା କିଣେିନି ମୁଁ ମାର୍କେଟ ଯାଇଥିଲି ମୁଁ କହିଲି ସେପଟୁ କଣ ଗୋଟେ ପରିବା ନେଇ ଆସିବି। ମୁଁ ଯୋଉ କରିବା ପଚାରିଲି ସେ ସବୁ ପଚାଶ ଷାଠିଏ ପଚାଶ ଷାଠିଏ ଏମିତି ସବୁ କହିଲେ।
ସବୁ ତ ରେଟ୍ ଅଛି ସବୁ ତ ଆମ ଗାଁଡରେ ସବୁ ଅଛି।
ଏମତି ନା ଏମିତି ସବୁ କହିଲେ ମୁଁ ହେଲା ମୁଁ କୋଉଟା କଣ ରେଟ ମୁଁ କିଛି ଜାଣି ପାରିଲ ନାାଇଁ ମୁଁ ପଳେଇ ଆଇଲି ଖାଲି କାକୁଡି ଗୋଟେ କେଜି ଆଣିଲି ଆଉ ଗୋଟେ ଲକି ଯୋଉ ଲାଉନା କଖାଉ ଯୋଉ କୁହନ୍ତି ଯୋଉଟା ଲମ୍ବା ହେଇକି
ହୁଁ ହୁଁ।
ସେତୁ ଗୋଟେ ଏଇ ଦିଟା ଧରିକି ପଳେଇ ଆସିଲି ମଲି କାଲି ସବୁ ଘରେ ରେଟ ବୁଝିକି ଆସିକି ନେବି ମୋର ରାଜ୍ୟର ଆଣିବାର ଥିଲା। କିତ ମୁ ସେ
କଣ ସବୁଦିନ ମାର୍କେଟ ଯାଅ ନା କଣ?
ମୁଁ ଏ ଆଜି ଯାଇଥିଲି।
ଉୁଁ ହୁଁ।
ଏମତି ମଝିରେ ମଝିରେ ମୁଁ ଯାଏ। କିଛି କାମ ଥିଲେ ଏଇ ଡ୍ରେସ ଟା ଟିକେ ମାରିବାକୁ ଦେଇଥିଲି ତ ସେଇଟା ଆଣିବାକୁ ଯାଇଥିଲି। ଯାଇଥିଲି ସେଇଠୁ ଟିକେ କଣ ଖାଇ ଦେଇେଇକି ଏ ପଣ ଆସିବି ଖାଇଲୁ ଟିକେ ନ ଖାଇଲୁ କଣ? ତ ଏଇ ଲସିୀ ଟିକେ ପିଇେଇକି ପଡ ଆସଛି ଖାଇଲୁନୁ ବି ପୁଅକୁ ନେଇକି ଯାଇଥିଲି ଆମ ପୁଅର ମୋର ଯାଇଥିଲୁ।
ମାର୍କେଟ ଗଲା ମର ତ ଚାାଲେ ବି ଖାଇକ ଆସିବା ପାଇଁ ପଡ କାହିଁକି ଇଚ୍ଛା ହବ।
ହଁ ବା ଫାଷ୍ଟ ଫୁଡ ମାନେ ଏଇ ଯୋଉ ସବୁ ଜଳଖିଆ ସେ ସବୁ ମୁ ଖାଇଉନି ଟିକେ ଏଇ ଗରମ ହଉଛି ନା ଦେହ। ଖରାପ ହେଇଯାଉଛି ହୁଁ। କୋଉ ତେଲ ନାହିଁ କୋଉ ତେଲରେ ଛାଣିଥିବେ ଟିକେ ଖରା ଦିନ ପାଇଁ ସବ ଆଉ ଇଚ୍ଛା ହଉି ଖାଇବା ପାଇଁ। କିନ୍ତୁ ଗୁପଚୁପ ଗୋଟେ ଏମିତିଇଛି। ସେ ଯେତେ କୋତରା କରନ୍ତୁ ଖା ଦେଖିଲା ମାନେ ଲୋଭ ହବ ହିଁ ହବ।
ତ ଝିଅ ପିଲା ମାନଙ୍କୁ ଲାଗେ।
ସେଇଆ ବା ଏବେ ଟିକେ ଗରମ ହଉଚି ବୋଲି ଏବେ ଲସି କି ସେ ଯୋଉ ଥଣ୍ଡା ଫଣ୍ଡା କଣ ଟିକେ ପିଇବାକୁ ଥଣ୍ଡା ଥଣ୍ଡା ଜିନିଷ ଟିକେ ଖାଇବାକୁ ଇଚ୍ଛା ହଉ। ଲସି ତ ଲସି ରାବିଡି଼ ଲସି ଟା ହିଁ ଭଲ ଲାଗୁଚି ଏଇ ଯୋଉ ନ ସାଧା ଗୋଟେ ଯୋଉ ଦହି ଲସି ଟା ଦଉଛନ୍ତି ସେଟା ଟୋଟାଲ ଭଲ ଲାଗୁନି।
ରାବିଡି଼ ଲସି ଟା ଟିକେ ବହେ ରେଟ୍ ହେଇଥିବ।
ଦିଟା ଯାକ ତ ସେମ୍ ଫି ପଚାଶ ପଚାଶ। କାଳିଆ ଲସି। ଷାଠିଏ ଟଙ୍କା ନଉଚି ଷାଠିଏ ଟଙ୍କା ଷାଠିଏ ଟଙ୍କା ନଉଚି କାଳିଆ ଲସି ତା ସାଇଟ୍ ରେ ଆଉ ଗୋଟେ ଲସି ଦୋକାନ ଦେଇଚି ଛୋଟ ଦୋକାନ ଟେ ସେ ପଚାଶ ଟଙ୍କା ଲେଖା ନଉଚି।
ହୁଁ ହୁଁ ଆମ ଗାଁ ଆଡ଼େ ତିରିଶି ଟଙ୍କା ନଉଚନ୍ତି କିନ୍ତୁ ଆଡ଼େ ବାଗ ଦଉନାହାନ୍ତି ଏତେ ଭଲରେ ଆଉ ଭୁବନ ଆଡ଼େ ନଉଚନ୍ତି ଚାଳିଶି ଟଙ୍କା।
ଉୁଁ ହୁଁ ଆମର ଏଠି ପଚାଶ୍ ଷାଠିଏ।
ମତେ ଲାଗିଲା କି ତମ ଗାଁ ହଉଚି ମୋ ମାମୁଁ ଘର ଗାଁ ରେ ବୋଲି।
ତମ ମାମୁଁ ଘର କୁଆଡ଼େ?
ଏଇ କୁନିନ୍ଦା ପଟଣା।
ଓହୋ ନା ନା ସେପଟେ ମୁଁ ଜାଣିନି କାହାକୁ।
ତମ ଗାଁ ନା ତ ଶୁଣିଲେ ମତେ ଅଜବ ଲାଗୁଚି।
ହୁଁ। ସେ ଭିଲେଜ୍ ମାନେ ସେ ଗାଁ ରେ ଯୋଉ ରଜ ଭଲ ହୁଏ କି ତମ ମାମୁଁ ଘର ଆଡ଼େ।
ଏଇ ବର୍ଷ ଫାଷ୍ଟ୍ ସେ କଲେପା ରଜ ମହୋତ୍ସବ।
ଓ ହୋ।
ଆର ବର୍ଷ ସେମିତି ଖାଲି ଏମତି ଟେଣ୍ଟ୍ ଫେଣ୍ଟ୍ ବନ୍ଧା ହେଇନଥିଲା ଏମତି ଖାଲି ଖେଳ ପ୍ରତିଯୋଗିତା ଡ୍ୟାନ୍ସ୍ ଏମିତି ହେଇଥିଲା କିନ୍ତୁ ଏଇ ବର୍ଷ ଟେଣ୍ଟ୍ ଫେଣ୍ଟ୍ ବାନ୍ଧିକି ମାନେ ଭୋଜି ଭୋଜି କରିକି କରିଥିଲେ ଆଉ।
ଜୋକଡି଼ଆ ଆଡେ ରାମ ରାଜା ହେରିକା ହୁଏ।
ମୁଁ ନାଁ ବି ଶୁଣିନି ଫାଷ୍ଟ୍ ଟାଇମ୍ ଶୁଣୁଚି ଆଜି ତମଠୁ।
ଜୋକଡି଼ଆ।
ହୁଁ ମାନେ ସେଟା କୋଉ ପଟ ଲାଇନ୍।
ସେପଟେ ଯୋଉ ନଈ କୂଳ ଏରିଆ ସେପଟେ ରାମର ଯା ହୁଏ ଯୋଉ ଓଉ
କଣ?
ପୋଲ୍ ଏଇ ରୋଡ ଯାଜପୁର ରୋଡ ରେ।
ଓ ଯାଜପୁର୍ ଆଡେ।
ହୁଁମ୍।
ମାମା ତ ଢେଙ୍କାନାଳ୍।
ଓହୋ। ତମର ଏତେ ବାଟ ଏରିଆ ସେଥିପାଇଁ ଜାଣ ନଥିବ ଏଇ ଏରିଆ ଗୁରା। ଆଛା। ସେଇଠି ରାମରଜା ହେରିକା ହୁଏ। ସେଇଠି ବୁଲୁ ଉହୁଁ ଦେଖୁ ଯାହା ସବୁ ହୁଏ। ପୁରୀ ବି ଆମେ ଯାଇଥିଲୁ ଏବେ ଆସୁ ପୁଣି ଏଇ ଦି ତିନ ଦିନ ଭିତରେ ଯିବାର ଅଛି। ହଁ ମୁଁ ବର୍ଷରେ ମିନିୟମ୍ ସାତ ଆଠ ଥର ଲେଖା ଯାଉଚ।
ଯା ହୋଉ। ସେତିକି ଭାଗ୍ୟ ତ ଅଛି ଆଉ।
ଜଗା ଙ୍କ ଦୟାରୁ ଜଗା ଙ୍କ ଦୟାରୁ ଯାଇକି ବୁଲିକି ଦେଖିକି ଆସିପାରୁଚୁ ବହୁତ ଭଲ ଲାଗେ ପୁରୀ ଟା ଗୋଟେ ଏମିତି ଜାଗା ଯୋଉଠି ମାନେ ସୁନ୍ଦର ଲାଗେ।
ଯେତେ ଥର ଗଲେ ବି ଇଚ୍ଛାହଉଥିବ କି ନାହିଁ ଆଉ ଥରେ ଯିବି ଆଉଥରେ ଯିବି।
ହଁ। ଏତେ ଦୁଃଖ କଷ୍ଟ ଥାଉ ସେଇଠିକି ଗଲେ ସବୁ ଭୁଲିଯିବୁ ତାଙ୍କ ଆଗକୁ ଗଲେ ତାଙ୍କ ମୁହଁ ଦେଖିଦେଲେ ତୁ ଭାବିକି ଯାଇଥିବୁ ମୁଁ ଏଟା ମାଗିବି ସେଟା ମାଗିବି। ପ୍ରଭୁ ମତେ ଏଇଟା କରିଦିଅ ସେଟା କରିଦିଅ। ହଁ ତାଙ୍କ ମୁହଁକୁ ଦେଖିଦଲେ ଆଉ କିଛି ମନେ ପଡିବନି। ପୁରା ସୁନ୍ଦର ମାନେ ହେ ଆଖିରୁ ଲୁହା ଝାଡିବା ଛଡା ଆଉ କିଛି ହବନି।
ମାନେ ଇଚ୍ଛା ହେବ କି ସେଇଠି ମୁଁ ରହିଯାଆନ୍ତି ଆଉ ଆସନ୍ତିନି।
ହଁ ବା ତଥାପି ଆମେ ଯେବେ ବି ଯାଉ ଦି ଦିନ ତିନି ଦିନ ରହୁ ରହିକି ବୁଲିକି ଆସୁ। ଆଉ ସେଠିକାର ତ ଯୋଉ ଗୋଟେ ସର ଯୋଉ ପାମ୍ପୁଡି ସର କେମତି ଗୋଟେ ମିଳେ ମାନେ ଯୋଉ କ୍ଷୀରର ଉପର ସର ଟା ଯୋଉ। ସେଗୁରା ଫିସ୍ ଫିସ୍ ହେଇକି ମିଳେ ସୁନ୍ଦର ଲାଗେ ତା କୁ ଖାଇବାକୁ ପୁରା ମାନେ ବହୁତ ବଢିଆ ଲାଗେ ବହୁତ ପଇସା ନିଅନ୍ତି ଟିକେ ନାକୁ ଦିଅନ୍ତି କିନ୍ତୁ ବହୁତ ବଢିଆ ଲାଗେ ଆଉ ଅଭଢଡା ତ। ଜାଣିଥିବ କଣ କହିବି ଅଭଢା ବିଷୟରେ।
ମୁଁ କେବେ ଅଭଡା ଖାଇନି।
ଆଛା ଖାଇ ନା କେବେ?
ମାନେ ସେ ପୁରୀ ମନ୍ଦିରରେ ଯୋଉ ଦିଅନ୍ତି ତ ଖାଇବା ପାଇଁ ମୁଁ କେବେ ଖାଇନି।
ହଁ ହଁ ଖାଉ ସବୁ ମାନେ ଜଗନ୍ନାଥଙ୍କ ପାଖରେ ଯେତିକ ସବୁ ଖାଇବା ସବୁଥିରେ ତାଙ୍କର ମିଠା ପଡିଥିବ ମାନେ କୌଣସି ଜିନିଷ ରାଗ ଅ କି ଲୁଣିଆ ଏମିତି ନୁହଁ ସବୁ ଜିନିଷ ତାଙ୍କର ମିଠା- ଡାଲି ଶାଗ ମୁଗ ଯାହାବି ସବୁ ତାଙ୍କର ମିଠା ସବୁ ମିଠା ଆଉ ଯୋଉ ଖିରି ଆଉ ଛୋଟ ଛୋଟ ଗଜା ଟାଇପ ର ବିକା ହୁଏନି
ହଁ ଫେଣି
ହଁ ସେଟାକୁ କଣ କୁହନ୍ତି ଆଉ ଅମଣିଆ ସବୁ ମିଠା ମାନେ ବିନା ଲୁଣରେ
ତାଙ୍କର ମାନେ ଛପନ ଭୋଗ ଟା ଆଙ୍କ ପାଇଁ ମାନେ ମିଠା ରେ ହୁଏ ନା?
ହଁ ଯାକ ଭୋଗ ଆଉ ଯାକ ମିଠା ଆଉ ଯୋଉ ଲଡୁ ଫଡୁ ସେ ସବୁ ତିଆରି ହୁଏ ଆଉ ଆଉ ଏଇଟା ଗୋଟେ କଣ କୁହନ୍ତି ମୁଁ ଜାଣିନି ବଡ ଟା ବଡ ଜିନିଷ ଟେ ଗୋଟେ ମାଲପୁଆ ଟାଇପ ର ଗୋଟେ ବଡ ବଡ ସେ ସବୁ ବିିନା ଲୁଣ
ଙ୍କର ନା ଅଛି
ହଁ ସେ ମନ୍ଦିର ଭିତରୁ ଯିବୁ କେତେ ପ୍ରକାର ଖାଇବା ପାଇବୁ ତାର କିଛି ଜାଣିନଥିବୁ ହଁ ଅଭଡା ତ ଏମିତି ଟିକେ ଟିକେ ମାଗି ମାଗିକା ଖାଇଦେଲେ ବି ପେଟ ପୁରୀଯିବ। ଜଗନ୍ନାଥଙ୍କ ଗୋଟେ ମାନେ ସୁନ୍ଦର ଜାଗା ପୁରୀ
କିନା ସମୁଦ୍ରରେ ଯେତିକି ଭଲ ନ ଲାଗେ ପୁରୀ ମନ୍ଦିର ପାଖରେ ସେତି ଭଲ ଲାଗେ।
ହଁ ବା ସମୁଦ୍ରରେ ଏତେ ମାନେ ଖାଲି ଗାଧେଇବା ଖୁସି କିନ୍ତୁ ଜଗାକୁ ଦେଖିଲେ ଆତ୍ମା ମନ ସବୁ ଖୁସି। ହୁଁ ହଉ ଖାଇସଲ ନା ଖାଇନ? ହଉ ଯାଅ ଖାଇବ ଆଉ ମୁ ରଖୁଛି ହଉ କାଲି କଥା ହବା ଆଉ। ହଁ